ବନ୍ଧୁ ପ୍ରଣାମ ବନ୍ଧୁ।
ପ୍ରଣାମ କଣ କରୁଚନ୍ତି?
ବନ୍ଧୁ ଟିକେ ଆସିଥିଲି କୃଷି ବୈଜ୍ଞାନିକଙ୍କ ପାଖକୁ ଟିକେ ଆସିଥିଲି ଆମ ଯୋଉ ଗ୍ରାମାଞ୍ଚଳ ରେ ଅଛି। ସେଠି ଟିକେ ବନ୍ଧୁ କିଏ ସେଠି ଟିକେ ଠିଆ ହୋଇଥିଲି ତାଙ୍କ ସାଙ୍ଗେ କଥା ହେଲି। କଥା ହେବା ସମୟରେ ଆପଣଙ୍କ କଥାଟି ମନକୁ ଟିକେ ବନ୍ଧୁ ଆସିଲା ସେଥିପାଇଁ ମୁଁ ଟିକେ ଫୋନ୍ କଲି ମୁଁ କହିଲି ଟିକେ ବନ୍ଧୁଙ୍କୁ ଟିକେ କ ଟିକେ ସ ମ ସଂଯୋଗ କରେ ବନ୍ଧୁ ପରାମର୍ଶ ଟିକେ ବନ୍ଧୁ ଦେବେ। ବନ୍ଧୁ ଆଉ
କହୁନାହାନ୍ତି?
ବନ୍ଧୁ ମୁଁ କହିଲି ଆପଣ ଏବେ ତ ଆପଣ ଘରେ ବସୁଛନ୍ତି ଫାଙ୍କା ଏବେ ତ ଫାଙ୍କା ଅଛନ୍ତି ବନ୍ଧୁ ଆପଣଙ୍କର ତ ଚାକିରି ଆପଣ ବନ୍ଧୁ ଆଉ କଲେନି କୋଉଠି କ କର୍ମଚାରୀ ଆଉ ରହିଲେନି। ଯେ ଏବେ ନିଜ ଗୋଡରେ ଠିଆ ହେଇଛନ୍ତି ସେଥିପାଇଁ ବନ୍ଧୁ ମୁଁ ଗୋ ଗୋଟେ ବନ୍ଧୁ ଏବେ ଗୋଟେ ଭାବିଛି ଆପଣଙ୍କ ପରି ଗୋଟେ ଛୋଟ ଗୋଟେ ଚାଷଟି କରିବାକୁ ବନ୍ଧୁ। ଆପଣଙ୍କ ବି ସେଇ ଚାଷ କରୁଛନ୍ତି ଆପଣ ଯଦି ମତେ ଟିକେ ସଠିକ ସତ ତଥ୍ୟ ଦିଅନ୍ତେ। ତାହେଲେ ମତେ ଟିକେ ବନ୍ଧୁ ଟିକେ ମୁଁ ଟିକେ ଚିର ଉପକୃତ ହୁଅନ୍ତି ଆପଣଙ୍କ ପା ଆରେ ବନ୍ଧୁ କଣ ସଠିକ୍ ତଥ୍ୟ ମିଳିପାରିବ ତ?
ଆଜ୍ଞା ବନ୍ଧୁ କହୁନାହାନ୍ତି?
ଆପଣଙ୍କ ପାଖରେ ଏବେ ସମୟ ବନ୍ଧୁ ଅଛି ତ ପ
ହଁ ହଁ ବନ୍ଧୁ କୁହନ୍ତୁ।
ହଁ ବନ୍ଧୁ ମୁଁ ଚାହୁଁଛି ଆପଣ ଯୋଉ କ ଲଗେଇଛନ୍ତି ଅମୃତଭଣ୍ଡାର ଯୋଉ ଗ ଗଛ ଲଗେଇଛନ୍ତି ଆପଣଙ୍କ ଘର ଚାରିପଟରେ ତା ବିଷୟରେ ବନ୍ଧୁ କିଛି ଜାଣିବାକୁ ଚାହୁଁଛି ବନ୍ଧୁ କଣ କେମିତି ଆ ଆପଣଙ୍କର ତ ମୁଁ ଦେଖିଛି ବହୁତ ଛୋଟ ଛୋଟ ଯୋଉ ଗଛ ମାନେ ଆପଣ ଲଗେଇଛନ୍ତି ତା ଦେହରେ ଭଲ ଅମୃତଭଣ୍ଡା ଫଳୁଛି ପୁଣି ବଡ ବଡ ସାଇଜ ଦୁ ରୁ ତିନି କିଲୋ ଅନୁସାରେ ବନ୍ଧୁ ହଉ କେମିତି କଣ ବନ୍ଧୁ କରି ଥିଲେ କୋଉଠୁ କଣ ଖତ ଆଣିଥିଲେ କି ସାର ମସଲା ଦେଇଥିଲେ ବନ୍ଧୁ ଟିକେ କହିପାରିବେ କି?
ଆଜ୍ଞା ବନ୍ଧୁ ଆମର ତ ଜାଣିଛନ୍ତି ଆପଣ ଆମ ଏ ଏପଟ ମାଟି ତ ସବୁ ଆମର ନରମ ମାଟି ଜାଣିଲେ କି? ବାଲିଆ ମାଟି ବନ୍ଧୁ ବା ବାଲିଆ ମାଟି କିନ୍ତୁ ଆମର ଜଣେ ବନ୍ଧୁ ଆସିଥିଲେ ଆମ ଘରକୁ ସେ ବନ୍ଧୁ ଥରେ ଉଁ ବସିଥିଲେ ଆମର ଡାଲମା ପାଇଁ କୋ କୋ ଅମୃତଭଣ୍ଡା ଦରକାର ହେଲା ମୁଁ ଯାଇଥିଲି ବଜାର ଆଣିବାକୁ ଆମର ବନ୍ଧୁ ସେ ବନ୍ଧୁ ବନ୍ଧୁ କହିଲେ କହିଲେ ମୁଁ ବନ୍ଧୁ ଆପଣ ଆମ ଆମ ଆଡ଼େ ତ ଶସ୍ତା ଆପଣ ଏତେ ରେଟ୍ ଦେଇ ବନ୍ଧୁ ଅମୃତ ଭଣ୍ଡା ଆଣିଲେ ବଜାରରୁ। ଆମେ କହିଲୁ ହଁ ବନ୍ଧୁ ଅଧିକା ରେଟରେ ଆଣିଲୁ କହିଲେ ବନ୍ଧୁ ଆମର ଅଛି ମଞ୍ଜି ଅଛି ଆମ ଆମ ଘରେ। କୁହନ୍ତୁ ଚାହିଁବେ ଆମଠୁ ନେବେ ନେଇକି ଲଗେଇବେ ଜାଣିଲେ ବନ୍ଧୁ ଏ କଥା ମତେ କହିଲେ। ଆଉ ବନ୍ଧୁ ମୁଁ ଯାଇଥିଲି ତାଙ୍କ ସହିତ କଥା ହେଇଥିଲି ଜାଣିଲେ ତାଙ୍କ ସହିତ କଥା କଥା ହେଇଥିଲି କଥା ହେଇକି କିଛି ଦିନ ଗଲା ସେ ମାଟି କି ନେଇକି ସେ ମାଟି ଆମେ ଦେଖି ମାଟି ବି ଦେଖିକି ଯାଇଥିଲେ ଜାଣିଲେ।
ଆଜ୍ଞା ତାହେଲେ ବ ବନ୍ଧୁ ମୁଁ ଆପଣଙ୍କୁ ଗୋଟେ କଥା ପଚାରୁଛି ବନ୍ଧୁ ଆପଣ ଏଇ ଯୋଉ ଅମୃତ ତ ଅମୃତଭଣ୍ଡା ଚାଷ କରିଥିଲେ ବନ୍ଧୁ ଆପଣ ତ ଏକାଥରେ ତ ଅନେକ ଗଛ ଚାଷ କରିନଥିବ ଅଳ୍ପ ବହୁତ କିଛି କରିଥିବେ ବନ୍ଧୁ ଆପଣ ଯେତେବେଳେ ପ୍ରଥମେ ଲଗେଇଲେ ମାନେ ଗଛ ଗୁଡିକ ଆରମ୍ଭ କରିଥିଲେ। ଆପଣଙ୍କ ମନକୁ ଗୋଟେ ଆସିଥିବ କି ମୁଁ ଏବେ ବି ଯେମିତି ବନ୍ଧୁ ମୋ ମନ କଥା ଆପଣଙ୍କୁ କହୁଛି ମୁଁ ଭାବୁ ଛି କି ବନ୍ଧୁ ମୁଁ ଏତେ ଗୁଡିଏ ପଇସା ଅନେକ ଗୁଡିଏ ପଇସା ଇଆଥିରେ ଖର୍ଚ୍ଚ କରିଦେବି ତାପରେ ମତେ ପଇସା ମିଳିବ କି ମିଳିବନି ତାପରେ ଆଉ ଗୋଟେ କ ନ୍ଧୁ ସେ ଗଛ ମାନଙ୍କ ଦିହରେ କାଳେ ପୋକ ଲାଗିଯିବ କି ଗଛରେ ଫଳ ଫଳିବ କି ନାହିଁ। କି ଗଛରେ ବନ୍ଧୁ ଯେତିି ଗଛ ଭାଙ୍ଗିଗଲା ପବନ ଦ୍ଵାରା ଆପଣ ତ ଜାଣିଥିବେ ଅମୃତଭଣ୍ଡା ଗଛାରେ ବନ୍ଧୁ କିଛି ନ ଥାଏ। ଗୋଟେ ପବନରେ ଗଛ ଭାଙ୍ଗିଯାଏ ଆପଣ ସେଟାକୁ କେମିତି କଣ ମାନେ ତାକୁ ର ଦେଖିଲେ କି ଏମିତି ସିଏ ଆପଣଙ୍କ ପାଖରେ ଏତେ ଦିନି ଏତେ ବଡ ହେଇକି ରହିଲା? ଯେ ପର୍ଯ୍ୟନ୍ତ ବି ଆପଣଙ୍କୁ ଫଳ ଦଉଛି ଦୁଇରୁ ତିନି ବର୍ଷ ହେଇଗଲାଣି ବନ୍ଧୁ ଏ କୁହନ୍ତୁ ବନ୍ଧୁ?
ଛୋଟ ଛୋଟ ଗଛ ଜାଣିଲେ କି ଆମର ଚା ଚାରିରୁ ପାଞ୍ଚ ଫୁଟ ହାଇ ଟିର ଗଛ ଜାଣିଲେ କି ତିନି ଚାରି ଫୁଟ କି ଚାରି ରୁ ପାଞ୍ଚ ଫୁଟ ବେଶୀ ବେଶୀ ର ଲମ୍ବା ଅ ବଡ ଗଛ ନୁହେଁ ଜାଣିଲ। ଚାରି ପାଞ୍ଚ ଫୁଟୁ। ପାଞ୍ଚରୁ ନହଲେ ତିନିରୁ ଚାରି ଫୁଟ୍ ନା ଚାରିରୁ ପାଞ୍ଚ ଫୁଟୁ ଏଇ ଏଇ ହିସାବରେ ଗଛଟି ହୁଏ ଆମର ଆଜ୍ଞା ବନ୍ଧୁ ସେଇ ହିସାବରେ ଗଛ ହୁଏ ଆମର ତ ଭାଇବୁଡି ଗଛ ଜାଣିଲେ କି ବନ୍ଧୁ।
ବ ବନ୍ଧୁ ମୁଁ ଆଉ ଗୋଟେ କଥା ହଁ ବନ୍ଧୁ। ମୁଁ ଆପଣଙ୍କୁ ପଚାରୁଛି ଏ ଛୋଟ ଗଛ ଲଗେଇବାର ମାନେ ଆପଣଙ୍କୁ ମାନେ ଅଧିକ କିଛି ଲାଭ ମିଳେ। ଛୋଟ ଗଛ ଲଗେଇବାର ନା ଛୋଟ ଗଛ ଲଗେଇଲେ ଆପଣଙ୍କୁ ଟିକେ ପରିଶ୍ରମ କମ କରିବା ପାଇଁ ପଡ଼ିବ। ମାନେ ବଡ଼ ଗଛ ଅପେକ୍ଷା ଛୋଟ ଗଛରେ କମ ପରିଶ୍ରମ କରିବାକୁ
ଆଜ୍ଞା ବନ୍ଧୁ ଛୋଟ ଗଛ ଆଜ୍ଞା ବନ୍ଧୁ ଛୋଟ ଗଛ ଲଗେଇଲେ ପରିଶ୍ରମ କରିବାକୁ ପଡ଼େ। ପରିଶ୍ରମ କରିବାକୁ ପଡ଼େନି କାରଣ ବଡ଼ ଗଛ ଲଗେଇଲେ ସେଠି ବାନ୍ଧିକି ତୋଳିବାକୁ ପଡ଼େ ତ ଆଙ୍କୁ ଙ୍କୁସୀ ଲଗେଇକି ଆଙ୍କୁସି ଆଙ୍କୁୁସିି ବ୍ୟବହାର କରି ତାକୁ ପାରିବାକୁ ପଡ଼େ ଜାଣିିଥିବେ ପଡ଼ୁ ତଳେ ପଡ଼ିଲେ ବି ଆଉ ବାଧା ହେବ କି ଜଲ୍ଦି ପଚିଯିବ ନଷ୍ଟ ହେଇଯିବ ପଚିଯିବ। ଦି ଦିନ ଚାରି ଦିନ ରହିଲେ ପରେ ବଜାରରେ ନେଇ ବିକିଲେ ସିଏ ବି ନଷ୍ଟ ହେଇଯିବ ଆଉ ବନ୍ଧୁ ଏଇ ସ ସବୁ ହୁଏ ଜାଣିଲେ କି ଛୋଟ ଗଛ ଲଗେଇଲେ।
ଆଜ୍ଞା ବନ୍ଧୁ ଆପଣ ମାନେ କୃତ୍ରିମ ପଦ୍ଧତିରେ ଏ ସତ କହିବେ ବନ୍ଧୁ। କୃତ୍ରିମ ପଦ୍ଧତିରେ ଗଛ ଲଗେଇଥିଲେ ନା ଆମର ଜୈବିକ ମାନେ ପ୍ରାକୃତିକ ପଦ୍ଧତିରେ ଗଛ ଲଗେଇକି ଉ ମାନେ ରୋପଣ କରିଥିଲେ ଗଛ ଗଛ ଗୁଡ଼ିକ କାରଣ ଆପଣଙ୍କର ମୁଁ ଯେ ତିକି ଦେଖିଛି ଗୋଟେ ଛୋଟ ଛୋଟ ଗଛରେ ଏତେ ଯୋଉ ଫଳ ଫଳିବାର କେମିତି କଣ ବନ୍ଧୁ ଆପଣ ମାନ ତାଦେହରେ କିଛି ସାର ମସଲା ଦିଅନ୍ତି ଜୈବିକ ସାର ଦିଅନ୍ତି। ନା କୁର୍ତ୍ତୀ ମସାର କିଛି ଦିଅନ୍ତି ନା କିଛି ଯୋଉ ଆମ ଗମେଣ୍ଟ ତରଫରୁ ସହାୟତା ମିଳେ ତା ଦେହରୁ କିଛି ଦିଅନ୍ତି ବା
ନାଇଁ ବନ୍ଧୁ ବନ୍ଧୁ ଆମେ କିଛି ଗମେଣ୍ଟ ତରଫରୁ କି ଦିଉନୁ ଆମର ଦେଶୀ ଉପଚାର କରୁ ଜାଣିଲେ କି? ପୁର ପୁରା ଆମ ବା ମା ମା ମାନେ ବନ୍ଧୁ ଆମେ ଆମର କହିବା କହିବା କଥା କି ଆମର ଆମ ତ ଜାଣିଥିବି ଆମର ଗାଈ ଘରେ ଗାଉ ଗାଈ ଅଛି ଜାଣିଲେ କି ତାର ସବୁ ଗୋ ତାର ସବୁ ଗୋବର ଆମର ଯେଉଁ ଖତରେ ପକାଯାଏ ସେଇ ଗୋଦର ଗୋବର ଆମର ସେଇ ଗୋବର ଯେଉଁ ଖତ ଖତ ହେଇଯାଏ। ସେ ଗୋଦର ସେ ସେ ଗୋବରକୁ ଆମେ ତିନିରୁ ଚାରି ଦିନ କି ଦଶ ରୁ ପନ୍ଦର ଦିନ ଭିତରେ ବନ୍ଧୁ ସେ ଗୋବରକୁ ସେଇ ଗଛର ଚାରି ପାଖରେ ଚାରି ପାଶ୍ୱରେ ଆମେ ଦେଇ
ଆଜ ବନ୍ଧୁ ତା ଆଜ୍ଞା ବନ୍ଧୁ ମୁଁ ଆଉ ଯଦି ଆପଣ କହିଲେ ଗୋବର ଖତ ଆପଣ ଦିଅନ୍ତି। ତାପରେ ଆପଣ ଏଇ ଯୋଉ ଗଛ ଲଗେଇଛନ୍ତି ଏତେ ଗୁଡ଼ିଚେ ଗୁଡ଼ିକେ ଏତେ ଗୁଡ଼ିଏ ଗଛ ଆପଣଙ୍କ ଗ୍ରାମରେ ଗ୍ରାମବାସୀ ବି ଆପଣଙ୍କ ଘରକୁ ନିଶ୍ଚିନ୍ତ ଆସୁଥିବେ କାରଣ ଆପଣଙ୍କ ଘର ସମ୍ମୁଖୀନ ବି ଆପଣ ଲଗେଇଛନ୍ତି। ବନ୍ଧୁ ମତେ ଖାଲି ଗୋଟେ କଥା କୁହନ୍ତୁ କିଏ ଆପଣଙ୍କୁ ଆସିକି ମାଗିନାହାନ୍ତି। କି ବନ୍ଧୁ ଆପଣଙ୍କର ଗଛର ମଞ୍ଜି ଦୁଇଟି ମତେ ଦିଅନ୍ତୁ ମୁଁ ଆମ ଘରେ ରୋପଣ କରିବି। ଆପଣ ଦିଅନ୍ତି ନା ମଞ୍ଜି ଗୁଡ଼ିକୁ ବିକନ୍ତି ନା ବଜାରରେ ବିକନ୍ତି ବନ୍ଧୁ। ତା ବିଷୟରେ ସତ କହିବ ବ ଧୁ ମିଚି ଲୁଚେଇବେନି ସେଇଟା ଟିକେ ମତେ କୁହନ୍ତୁ ମଞ୍ଜି ଦିଅନ୍ତି ନା ଦିଅନ୍ତିନି।
ଆମେ ବନ୍ଧୁ ଗଛ ଆମେ ଆମର ଦ ଫଳ ହେଲେ ହେଲେ ବନ୍ଧୁ ଅମୃତଭଣ୍ଡା ଫଳ ହେଲେ। ଆମେ ନେଇ ତାଙ୍କୁ ଯିଏ ମାସନ୍ତି ମାଗନ୍ତି କି ପଡ଼ିଶିଆ ଲୋକ ହଉ କି ଘର ପାଖରେ ଲୋକ ହଉ କି ବନ୍ଧୁବାନ୍ଧବ ସେମାନେ ପାଚିଲେ ପା ଚିଲେ ତାଙ୍କୁ ଦିଆଯାଏ ସେ କଞ୍ଚାଥିଲେ ବି ସେମାନେ ଆସିକି ନିଅନ୍ତି। ଏମିତି ଖାଆନ୍ତି ଖାନ୍ତି ସେ ମଞ୍ଜି ପାଚାରିଲା ଦିଦା ମତେ ଜାଣିଥିବ କଞ୍ଚା ରେ ବି ପଞ୍ଚା ମଞ୍ଜିରେ ଗଛ ହୁଏନି ବୋଲି।
ଆଜ୍ଞା ବନ୍ଧୁ।
ପାଚିଲା ଅମୃତଭଣ୍ଡା ହେଲେ ତାର ଗଛ ହୁଏ ସେଇ ମଞ୍ଜିକୁ ର ଖି ଶୁଖେଇଲେ ଶୁଖିଲା ପରେ ସେ ଗଛ ମଞ୍ଚି ଚାରା ପକେଇଲେ ସେ ଗଛ ହୁଏ। ଆ ସେବ ବନ୍ଧୁ ସେ ସେଇ ଗଛକୁ ସେମାନେ ନିଅନ୍ତି ଯୋଉ ପାଚିଲା ଜିନିଷ ଯିଏ କୁହନ୍ତି ଆମକୁ ଦବ ଗଛ ଦିଟା ଆମେ ତାକୁ ଧୁ ଆମର ତ ଗଛ ନାହିଁ ଗଛ ତ ନାହିଁ ଆପଣ ଗୋଟେ କାମ କରନ୍ତୁ ଏଇ ପାଚିଲା ଅମୃତଭଣ୍ଡା ନିଅନ୍ତୁ। ଖାଇଲା ପରେ ଆକୁ ରଖିବେ ଶୁଖେଇବେ କିଛି ଦିନ ଗଲା ପରେ ଏହାକୁ ତମେ ପକେଇବେ। ଆଚ୍ଛା ହଉ ଆଜ୍ଞା।
ଆଜ୍ଞା ଆଜ୍ଞା ବନ୍ଧୁ ମୁଁ ଆଉ ଗୋଟେ କଥା ବନ୍ଧୁ ପଚାରିଲି ଆପଣ ଏଇ ଯୋଉ ମାନେ ଅମୃତଭଣ୍ଡା ଯୋଉ ବିକନ୍ତି ବନ୍ଧୁ ଆର ମାନେ ମୂଲ୍ୟ ଧରଣ କେମିତି କରନ୍ତିୁ ମାନେ ବନ୍ଧୁ ପାଚିଲାରୁ ଅଧିକ ପଇସା ନା କଞ୍ଚା ଥିଲେ ଅଧିକ ପଇସା? ନା ଛୋଟ ଅମୃତଭଣ୍ଡାର ଅଧିକ ପଇସା ନା ବଡ ଅମୃତଭଣ୍ଡାର ଅଧିକ ପଇସା ତାପରେ ବନ୍ଧୁ ଆଉ ଗୋଟେ କଥା ମୁଁ ଆପଣଙ୍କୁ ମାନେ ପଚାରିବାକୁ ଚାହୁଁଛି ଧର ବନ୍ଧୁ ମୁଁ ପଚାଶରୁ ଏ ଷାଠିଏଟି ଗଛ ଲଗେଇଲି। ବନ୍ଧୁ ଏକା ଏକା ବେଳେକେରେ ଆମେ ଯେତେବେଳେ ତାକୁ ସଂଘର୍ଷଣ କରିବୁ। ବନ୍ଧୁ ଅନେକ ଅମୃତଭଣ୍ଡା ହେଇଯିବ ଅମୃତ ତ ଆପଣ ଜାଣିଥିବେ ଇଏ ତ ପଚିଯିବ ବହୁତ ଦିନ ରହିଲେ ତାହେଲେ ବନ୍ଧୁ ଆମେ ତ ମାନେ କୋଉ ବ୍ୟବସାୟ ଆଣିକି ଦବୁ ଯେ ଯିଏ ଆମର ସମସ୍ତ ସବୁ ଅମୃତଭଣ୍ଡାକୁ କିଣିକି ଆମଠୁ ନେଇକି ବିକି ପାରିବେ ଆମେ ବି ଦି ପଇସା ପାଇବୁ ଯଦି ନ ଆମେ ତୋଳିଦେଲୁ କେହି ଲୋକ ନନେଲେ ତାହେଲେ ଆମେ ବନ୍ଧୁ ହଇରାଣ ହେଇଯିବୁ ସେଇଟା ବନ୍ଧୁ କେମିତି କଣ ଆପଣ କରୁଛନ୍ତି ଟିକେ କୁହନ୍ତୁ?
ଆଜ୍ଞା ବନ୍ଧୁ ଆମେ ତ ନେଇକି ଆମର ପା ନିକଟ ବଜାର ଯୋଉ ଅଛି ଆମ ପାଖରେ। ପାଟଣା ବଜାର ହଉ କି ଚଣ୍ଡିଖୋଲ ବଜାର ହଉ କି ବାଲଚନ୍ଦ ବଜାର ହଉ ଜାଣିଲେ କି ଜାରେକା ବଜାର ହଉ ବଜାରରେ ଆମେ ନେଇକି କଥା ହେଇ କି ଭାଇ ଦୋକାନୀ ମାନଙ୍କ ସହିତ କି ଭାଇମାନଙ୍କ ସହିତ ତାଙ୍କୁ ନେଇକି ଆମେ ଦେଇଥାଉ ତ ତାପରେ ପାଚିଲା ଅମୃତଭଣ୍ଡା ଟା ହେଲେ ପାଚିଲା ଅମୃତଭଣ୍ଡା ଟା ବି ଆମେ ତାଙ୍କୁ ଦେଇଥାଉ। ପାଚିଲା ଆମ୍ବ ତ ଜାଣିିଥିବେ ପାଚିଲା ଆମ୍ବ ତ ଟିକେ ରେଟ୍
ନା ବନ୍ଧୁ ବନ୍ଧୁ ଟିକେ ମୋ କଥା ଟିକେ ମୁଁ ଖାଲି ପଚାରୁଥିଲି ବନ୍ଧୁ ବୁଝିପାରିଲନି ଆପଣ ମୁଁ କହିବା କଥାଟା ବନ୍ଧୁ ଆପଣ କଣ ସେ ଆପଣଙ୍କ ପାଖରେ ତ ଉ ଅତି କମ ରୁ ଚାଳିଶ ରୁ ପଚାଶ ଟି ଅମୃତଭଣ୍ଡା ଗଛ ଅଛି। ଆପଣଙ୍କ ପାଖରେ ତ ପିଲାମାନେ କାମ କରୁଛନ୍ତି ଆପଣଙ୍କ ନିଜେ ନେ ଦେଇକି ଅମୃତଭଣ୍ଡା ବିକିବେ ନା ଅମୃତଭଣ୍ଡା ଯିଏ ଆପଣଙ୍କ ଠାରୁ ଯିଏ ନବ ବଡ ମାନେ ଭଲ ଅଧିକ ପରିମାଣରେ ସିଏ ଆପଣଙ୍କ ପାଖକୁ ଆସିବ ଆପଣ ତାଙ୍କୁ ଦେବେ ନା ଆପଣ ନିଜେ ନେଇକି ଆପଣ ଦେବାକୁ ପଡିବ ବନ୍ଧୁ ସେଇଟା ଟିକେ ବନ୍ଧୁ ମତେ ବୁଝା
ଯୋଉମାନେ ଆସିପାରନ୍ତି ତାଙ୍କୁ ଆମେ ଦେଇଥାଉ ଯୋଉମାନେ ନ ଆସି ପାରନ୍ତୁ ସେମାନେ ଫୋନ କରନ୍ତି ବନ୍ଧୁ ଆଣି ଆମ ପାଖରେ ପହଞ୍ଚେଇ ଦିଅନ୍ତି। କଣ କିଛି ଗାଡି ତେଲ ଖର୍ଚ୍ଚ ହଉ ମଟର ଗାଡିର ଆମେ ତମକୁ ଦେଇଦବୁ ଆମେ ସେଥିପାଇଁ ସେରାକୁ କିଛି କିଛି ଲୋକ କ ତାଙ୍କୁ ଦେଇପାରୁ ଦେଇଥାଉ ସେ ଆସି ନେଇ ଯାଇଥାନ୍ତୁ ଆଉ କିଛି ନ ଯୋଉ ଲୋକ ହଇରାଣ ହୁଅନ୍ତି ନେଇପାରନ୍ତି କୁଟିଆ ଲୋକ ଦୋକାନ ବଜାର କରିଥାନ୍ତି ତାଙ୍କ ପାଖରେ ଆମେ ନେଇକି ପହଞ୍ଚେଇ ଦେଇଥାନ୍ତୁ କାରଣ ରହିଲେ ଜିନିଷ ତ ନଷ୍ଟ ହେଇଯିବ ନା
ହଁ ଆଉ ବନ୍ଧୁ ଆଉ ଗୋଟେ କଥା ମୁଁ ଖାଲି ଆପଣଙ୍କୁ ପଚାରୁଛି ମଧୁ ଏଇ ଯୋଉ ଅମୃତଭଣ୍ଡା ପତ୍ର ମୁଁ ଦେଖିଛି କିଛିଟା ବାହାର ରାଜ୍ୟ ମାନଙ୍କରେ ଆମ ଓଡିଶାରେ ନୁହଁ ଓଡ଼ିଶାର ବାହାର ରାଜ୍ୟ ମାନଙ୍କରେ ଅମୃତଭଣ୍ଡା ପତ୍ରକୁ ଶୁଖେଇକି ତାକୁ ବନ୍ଧୁ ବିକା ଯାଉଛି। ବନ୍ଧୁ ଆ ବିଷୟରେ ଆପଣ ମାନେ କିଛି ଜାଣିଛନ୍ତି ନା କେବେ ଆମ ଏଇ ଯୋଉ ସମ୍ବାଦ ପତ୍ର ଏବଂ ଆମ ଦୂରଦର୍ଶନ ରେ ଆ ବିଷୟରେ କେବେ ଶୁଣିଛନ୍ତି ନା କେବେ ଆପଣ ବିକିବାକୁ ପ୍ରୟାସ କରିଛନ୍ତି ନା ପ୍ରୟାସ କରିନାହାନ୍ତି ନା ଆଗକୁ ପ୍ରୟାସ କରିବେ ଆଜ୍ଞା।
ନାହାନ୍ତି ସେ ପତ୍ର ନବା ପାଇଁ ଯେବେ ଯଦି ଯେବେ କେବେ ଆସନ୍ତି ଆମ ବାମ ପାଖକୁ ଆମେ ବି ତାଙ୍କୁ ପଦାର୍ପଣ କରିବୁ। ଭାବିଛୁ ବନସ୍ତ କରିଛୁ ଆଜ୍ଞା ଆପଣ ଜାଣିଛନ୍ତି ତା ଦେହରେ କଣ କଣ ଅଛି? ସବୁ ଔଷଧ?
ହଁ ବନ୍ଧୁ ମୁଁ ଆପଣଙ୍କୁ କହୁଛି ଦେଖ ଅମୃତଭଣ୍ଡାରେ ଅମୃତଭଣ୍ଡା କୁ ଯେତିିକି ଜାଣିଥିବେ ଯୋଉ ଛୋଟ ଛୋଟ ଛୁଆ ମା-ମାନେ ଜନ୍ମ ହେଇଥିବା ପିଲା ଅମୃତ ଭଣ୍ଡା ସିଜା ବନ୍ଧୁ ଙ୍କୁ ଖୁଆଯାଏ କାରଣ ବନ୍ଧୁ ଜାଣିଛନ୍ତି କଣ ଅମୃତଭଣ୍ଡା ସିଝା ଖାଇବା ଦ୍ଵାରା ତାଙ୍କର ପେଟରେ କିଛି ସମସ୍ୟା ହେଇନଥାଏ ବନ୍ଧୁ ଯେ ଏବେ ଯୋଉ ଜାଣିଥିବେ ଯେ ଏବେକା ଯୁଗରେ ବନ୍ଧୁ ଟିକେ କିଛି ବି ଖାଇଦେଲେ ପେଟର ସମସ୍ୟା ସବୁବେଳେ ଦେଖାଯା ଯାଉଛି ତାକୁ ଅମୃତ ତଣ୍ଡା ସି ସିଜାକୁ ଆମର ଜାଣିଥିବେ ବଡ ବଡ ଯୋଉ ଥିଲେ ଆମ ଜେଜ ଆଉ ମାଆଙ୍କ ଲୋକ ସବୁ ଜାଣିଥିବେ ଆପଣଙ୍କର ବି ଥିବେ ତାଙ୍କୁ ପଚାରିବେ? ତାଙ୍କ ଦାନ୍ତ ଯେତେବେଳେ କି ଭାଙ୍ଗି ଯାଏ କି ଗଳି ପଡେ ସେଥିପାଇଁ ସେ ଅମୃତ ଭଣ୍ଡାର ଭ ଯା ଅମୃତଣ୍ଡା ତରକାରୀ ଖାଆନ୍ତି କାରଣ ଅମୃତଣ୍ଡା ବହୁତ ନମୁନୀୟତା ହେଇଥାଏ। ତାକୁ ଖାଇବାକୁ ଟିକେ ବନ୍ଧୁ ସୁବିଧା ହେଇଥାଏ ବନ୍ଧୁ ବୁଝିଲି ସେଥିପାଇଁ ଆପଣ ହଁ ଦେହ ପାଇଁ ବି ଭଲ ସେ ଯାହା ବନ୍ଧୁ ମୁଁ ଆପଣଙ୍କୁ ଅମୃତଭଣ୍ଡା ବିଷ ରେ ଆପଣ ମତେ କହିଲେ ଆପଣ ପା ମୁଁ ଆପଣଙ୍କଠୁ ଶିଖିଲି ଅମୃତଭଣ୍ଡା ବଗିଚା ବନ୍ଧୁ ଲଗେଇବି। ତାହେଲେ ବନ୍ଧୁ ମୁଁ ଆପଣଙ୍କୁ ଯେତେବେଳେ ବି ହେଲେ କ ସମ୍ପର୍କ କରିକି ଆପଣଙ୍କୁ ପଚାରି ପାରିବି ତ ଅମୃତଭଣ୍ଡା ବିଷୟରେ କିଛି?
ଆଜ୍ଞା ଆଜ୍ଞା ବନ୍ଧୁ ଠିକ ଅଛି।
ଆପଣ ମତେ ସଠିକ ସତ୍ୟ ବନ୍ଧୁ ଦେବେ। ବନ୍ଧୁ ରଖୁଛି ଏବେ ମୁଁ ଟିକେ ଆସୁଛି ଟିକେ କୃଷି ବୈଜ୍ଞାନିକ ଡାକିଲେଣି। ତାଙ୍କ ପାଖକୁ ଟିକେ ବନ୍ଧୁ ଯାଉଛି ଆଜ୍ଞା ବନ୍ଧୁ ରଖୁଛି ଧନ୍ୟବାଦ ବନ୍ଧୁ।